ହଁ। ହ୍ୟାଲୋ ହଁ ଆଣ୍ଟି କଣ କରୁଛନ୍ତି?
ସେଇ ଭାତ ଡାଲି ତ ବସେଇଛି ଆଉ
ଆଚ୍ଛା ଆଜି ତାହେଲେ ଆମେ ଆଲୋଚନା କରିବା ଏଇ ମାନେ ଆଜିକାଲି ଗାଡି ମଟର ସେ ଯୋଉ ସଡକ ଦୁର୍ଘଟଣା ହଉଛି ସେଇ ବିଷୟରେ ଆମେ ଆଜି କଥା ହବା।
ହଁ।
ହଁ ସେ କହିଲେ ଆଜିିକାଲି ଦୁନିଆରେ ଦେଖିବେ ଲୋକମାନେ ଏମିତି ଗାଡି ମାନେ ମଦ୍ୟ ମଦ୍ୟପାନ କରିକି ଏମିତି ଗାଡି ଚଲଉଛନ୍ତି ଯେ ଭୁଲ ଯଦି ତାଙ୍କର ଭୁଲ ମାନେ ଅଲଗା ଲୋକଙ୍କର ନଥିବ ସେମାନେ ବାଁଙ୍କରେ ଗଲେ ବି ଏମାନେ ଆସିକି ବାଡେଇ ଦଉଛନ୍ତି।
ହଁ ସେମତି ହେଇଛି। ଉଁ ଆମର ସେଠି ମୋ ମୋର ଗୋଟେ ପୁତୁରା କଥା କହୁଛି? ମୋ ପୁତୁରା ସେମିତି ଯାଉଥିଲା ସେ କାମ କରିବାକୁ ଯାଉଥିଲା ଗୋଟେ ଗାଡି ଆଣିକି ତାକୁ ବାଡେଇ ଦେଇଛି। ତା ଗୋଡଟା ଗୋଟେ ଡାହାଣ ପଟ ଗୋଡ ପୁରା ନଷ୍ଟ ହେଇଯାଇଛି।
ନା ଆଜାକାଲି ଦୁନିଆ ସେୟା ପା ଆମର ଭୁଲ ନ ଥାଇ କି ଆମେ ଠିକ ରେ ବାଁ କରି ଗଲେ ମଦ୍ୟପାନ କରିକି ଲୋକମାନେ ଚଲାଉଛନ୍ତି ଅନ୍ୟ ମନସ୍କ ହେଇକି ଗପୁଛନ୍ତି ଚଲଉଛନ୍ତି।
କି ଆସିକରି ବାଡେଇ ଦେଇଛି ଛୋଟ ପିଲାଟା ଅଠର ଉଣେଇଶି ବର୍ଷର ପିଲାଟା ଯାଉଥିଲା କାମ କରିବାକୁ ଆଉ ଆଣିକି ଗାଡି ବାଡେଇ ଦେଇଛି ବାଡେଇ ଦେଇକି ତାର ଡାହାଣ ପଟ ଗୋଡ ଟା ପୁରା ମାନେ ଉ
ଆ ଯୋଉ ହଁ ଫୋନ ବ୍ୟବହାର କରିକି କାନରେ ଯୋଉ ଗାଡି ଚଲଉଛନ୍ତି ସେ ସେଥିପାଇ ବି ଅଧିକ ଆକ୍ସିଡେଣ୍ଟ ହେଉଛି।
ହଁ ହଁ ହଁ ଯିଏ ଉଁ କାନରେ ଯୋଉ ଇୟର କଡ ନ ଦେଇକିରି ଫୋନ ଟା ଗୋଟେ ହାତରେ ଫୋନ ନଗେଇଲେ ଇଆଡେ ଫୋନରେ କଥା ହଉଥିବେ ଏମତି ମୁହଁ ପୋତିକି ଯାଉଥିବେ ସେମିତି ଆକ୍ସିଡେଣ୍ଟ ହେଇଯାଉଛି ନା? ଆ ସେଇଟା ଲୋକ ସଚେତନ ହଉନାହାନ୍ତି ଯେତେ ଆସ। ଏକ୍ସିଡେଣ୍ଟ ହଉଛି ଲୋକ ସେଇଟା ସଚେତନ ହଉନାହାନ୍ତି ଏଇ ଜିନିଷଟା ପାଇଁ କି ଆମର ଆ ଆକ୍ସିଡେଣ୍ଟ ହଉଛି କିନ୍ତୁ ଲୋକ ସେଇଟା ସ୍ଵତନ୍ତ୍ର ହଉନାହାନ୍ତି ବେଶୀ ବେଶୀ ଆକ୍ସିଡେଣ୍ଟ ହଉଛି ପଛକେ କିନ୍ତୁ ଲୋକ ସେଇଟା ସଚେତନ ହଉନାହାନ୍ତି। ଆଉ
ଆଜ କାଲି ଦେଖିବା ମାନେ ଆମେ ଗାଡି ମାନେ ବାହାର କଲା ମାନେ ନ ଆମେ ଆଗ କଣ ଆଗ ହେଲମେଟ ଆମେ ବ୍ୟବହାର କରିବା କଥା ଲୋକମାନେ ଦୂର ବାଟ ଗଲେ ହେଲମେଟ ନଉନାହାନ୍ତି।
କାଗଜ ପତ୍ର ବି ଲୋକ ନଉନାହାନ୍ତି। ଗାଡି ର କାଗଜ ପତ୍ର ଗାଡିର କାଗଜ ପତ୍ରଟା ନେଇଗଲେ ଗାଡିଡିକି ଧିଅରେ ପ କ ଦେଇଥିଲେ ଗୋଟେ କୋଉଠି ଦ ପଡିଲା ଆମେ ଦେଖେଇ ପାରିବା ନା? ହେଲମେଟଟା ହେଲମେଟଟା ଘରେ ଥୁଆ ହବ ହେଲମେଟ ନ ନେଇକିରି ଯିବେ। ସେଠୁ ଫଟୋ ଉଠିବ ଫାଇନ ବଢିବ ଦୁନିଆ ଝାମେଲା।
ହଁ ଆଜିକାଲି ଦେଖିବେ ପୁଅ ପିଲା ବି ଅନ୍ୟମନସ୍କ ହେଇକି ରୋଡ ଇଏ ଗଲା ସିଏଗଲା ତାକୁ ଏକକୁ ଅନେଇକି ଯୋଉ ଚଲାଉଛନ୍ତି ଗାଡି। ସେଥିପାଇଁ ବି ଅନ୍ୟ ମନସ୍କ ହେଲେ ବି ଆକ୍ସିଡେଣ୍ଟ ହଉଛି।
ହ ବହୁତ ବହୁତ ପ୍ରକାର ଯିଏ ଆକ୍ସିଡେଣ୍ଟ ହଉଛି ହଉନି କାହିଁକି ସାାମନ୍ୟ ଗୋଟେ ସାଇକେଲ ଗୋଟେ ସାଇକେଲ ନେଇକି ଯାଉଛି? ସେ ଗୋଟ ମନେକର ଫୋନରେ ଗପି ଗପି ଯାଇ ସେ ସାଇକେଲ ବାଲାଟାକୁ ବାଡେଇ ଦଉଛି।
ହଁ।
କେବଳ ଏ ଫୋନ ସକାସେ। ଫୋନ୍ ଟା ମନେ କର ତମେ ବାହାରକୁ ଯାଉଛ ମାନେ ଇଅର କଡ୍ ଟା କାନାରେ ଗେଞ୍ଚିଦେବ।
ହଁ।
ଆଉ ନାହିଁ ତ ଯଦି ଏୟର କଡ୍ ତମର ନାହିଁ ଗାଡି ଗୋଟେ ଜାଗାକୁ ସାଇଡ କରିକି ରଖିଦବ। ତମେ କଥା ହେଇସାରିବ ଗାଡି ନେଇକି ଯିବ।
ହଁ।
ସେଇଟା ବି ଲୋକ କରୁନାହାନ୍ତି ଲୋକ କହୁଛନ୍ତି ଆମେ ତ ଗାଡି ଚଲଉଛୁ। ଆମେ ଫୋନରେ କଥା ହେଇକି ଯାଉଛୁ ଆସିଡେଣ୍ଟ ହେଲେ। କଣ ନା ଆମ ବେଳା ଖରାପ ଆମର ଆକ୍ସିଡେଣ୍ଟ ହେଲା।
ଆରେ ମସ୍ତିଷ୍କ ମୁଣ୍ଡ ଆମର ଜରୁରୀ ନା ସେଥିପାଇଁ ହେଲମେଟ ବ୍ୟବହାର କରିବା କ ଥା ତ ସେମାନେ କେହି ହେଲମେଟ୍ ବି ବ୍ୟବହାର କରୁନାହାନ୍ତି।
କହୁଛନ୍ତି ପା ଆମେ ତ ଏଇଠିକି ଯାଉଛୁ ଆଉ ହେଲମେଟ କଣ ନବୁ। କିନ୍ତୁ ହେଲମେଟ ଟା ନିହାତି ଜରୁରୀ ବୋଲିକି ସେଇଟା ଭାବୁନାହାନ୍ତି।
ହଁ ସେ ଟିକିଏ ଆକ୍ସିଡେଣ୍ଟ ହେଲେ ହିଁ ଯିବନ ଯିବହାରି।
ହଁ ମୋ କହିବାଟା ତମେ ଯୋଉ ଜାଗାକୁ ଯାଅ ବି ହେଲମେଟ ଟା ନେଲେ ଅସୁବିଧା କଣ ହଉଛି।
ହଁ ଆଉ ପାଖ ବାଟକୁ ଗାଡି ନ ନେଇକି ଚାଲିକି ତ ଯାଇହବ।
ହଁ ସେଇ ବା ଲୋକ କହୁଛନ୍ତି ହେଁ ଆମେ ଦୋକାନ ଉପରକୁ ଯିବୁ ଚାଲିକି ଯିବୁ। ଯା ଦୋକାନ ଉପରକୁ ଯା କିଛି ମନା ନାହିଁ ଧୀର ସ୍ଥିରରେ ଯାଓ ଏତେ ସ୍ପିଡିରେ ଯାଅନି।
ହ
ଧୀରେ ସ୍ଥିରରେ ଗଲେ କେହି କି କିଛି କାହାର କ୍ଷତି ହବନି ନା ତମର ହବନି ନା ପବ୍ଲିକି ଙ୍କର ବି ର ହ ବନି ହେଲା।
ତମେ ଧୀରେ ସ୍ଥିରେ ଯଦି ଆମେ ଫୋନ ଯେତେବେଳେ ଆସିବ କଲ ଠିଆ ହେଇକି କଥା ହବା ସେଇଆ ସେଇଟା ଟିକେ କଥା ହେଇସାରିକି ଯିବା।
ନିଶା ନିଶା ଜିନିଷ ଖାଇକିରି ତମେ ଗାଡି ଚଲଉଛ।
ବହୁତ ଆକ୍ସିଡେଣ୍ଟ ଏବେ ହଉଛି କେବଳ ମଦ ଯୋଗୁ ସେଇଟା ଯୋଉ। ସେବନ କରି ଯୋଉ ଲୋକମାନେ ଗାଡି ଚଲଉଛନ୍ତି ବେଶୀ ଆସିଡେଣ୍ଟ ନିଜେ ତ ମରୁଛନ୍ତି। ଗୋଟେ ବିନା ଦୋଷରେ ଜଦି ଜଣେ ଯାଉଛି ବାଁ‌ କର ସାଇଡ୍ ରେ ତାକୁ ବି ବାଡଉ
ଗୋଟେ ପରିବାର ଗୋଟେ ଗୋଟେ ପରିବାର ନଷ୍ଟ କରିଦଉଛନ୍ତି।
ହଁ ନିଜ ଭୁଲ। କୁ ଅନ୍ୟ କାହା ପରିବାର ବି ନଷ୍ଟ।
ନଷ୍ଟ ହେଇ ଯାଉଛି କିନ୍ତ ଲୋକ ଯିଏ ସେଇଟା ବୁଝୁନାହାନ୍ତି ଏ ଯୋଉ ମଦ ଜିନିଷ ଟା। ମଦ ଜିନିଷ ତମେ ମଦ ଖାଇଲ ମୋ କହିବା କଥା ତମେ ମଦ ଖାଇଲ ଗାଡି ଗୋଟେ ଜାଗାରେ ଥୋଇଦବ ମଦ ଖାଇବ। ତମକୁ କେହି ପଦେ କହିବାକୁ ନଥିବେ ଚାଲିକି ଘରକୁ ଆସିବ। କି ନାଇଁ ଯଦି ତମର ଦୂର ବାଟ ତମେ ମଦ ଖା ଖାଇଲ ତମେ ଘରକୁ ନେଇକି ଗାଡି ଥୋଇଲ ମଦ ଖାଇଲ ତମ ଘରେ ତମେ ତମେ ଖାଇ ପିଇକି ଶୁଅ କି ନ ଶୁଅ ତମ ଘର ଭିତରେ ତମେ ଯାହା କରୁଛ କର। ହଁ କିନ୍ତୁ ନିଜ ଜୀବନ ମାଟି କରିକି ପବ୍ଲିକଙ୍କ ଜୀବନ ମାଟି କରନି।
ହଁ।
ହେଲା ଏମିତି ବହୁତ ଆଡେ ଝିଅ ଭହୁତ ଆଡେ ଏମତି ଏଇ ଜିନି ଟା ଏଇ ମଦ ସକାଶରୁ ଗାଡି ହେଲମେଟ ନ ନେଇେକିରି ମଦ ସକାଶରୁ। ଆଉ ଏମିତି ବହୁତ ଅସୁବିଧା ହଉଛି ଆଉ। କଁ କରିବା ସମସ୍ତେ ତ ସେଇ ଭଳିଆ ଚାଲିଛନ୍ତି ଆଉ। କାହାକୁ କହିବ ଯଦି ତମେ କହୁଚ ଏ ଗାଡି ଟା କଣ ଏଡେ ଜୋରେ। ଏଡେ ଯୋରେ ଚଲଉଛ ହୁଁ ଆମ ଗାଡି ନା କଣ ଆମେ କାହାଠୁ ମାଗିକି ଆଣିଛୁ। ଏମିତି କହୁଛନ୍ତି। କିନ୍ତୁ ସେଇଟା ଠିକ ନୁହଁ ଗୋଟେ ଲୋକ ହଁ ଏମିତ ପୁରା ପେଟେଇକି ଶୋଇକି ଚଲେଇବେ।
ହଁ।
ଗୋଟେ ଗୋଟେ ଗାଡି ଯୋଉ ଅଛି ଏମିତି ଏମତି ପେଟେଇକି ଶୋଇକିରି ଚଲେଇବେ ଗାଡି। ମୁଁ ତତ ଚଲା ଗାଡି କିଏ କିଣିଚ? ତୋମେ ଚଲାଅ କିନ୍ତୁ ତୋମ ଲିମିଟ୍ ହିସାବରେ ତୋମେ ଚଲା। ଯେମିତି କେହି ପଦେ କହିବେ ଏମିତିଆ ଏ ଲେ-ପିଲା ଟା ଏଡେ ଜୋରରେ ଗାଡି ଚଲଉଚି ବୋଲିକି, ମୋ ପୁଅ ସବୁବେଳେ ଗାଡି ନେଇକି ଯିବ
ଟ୍ରାଫିକ୍ ପୋଲିସ୍ ଯଦି ଯୋଗୁଥିବ ଏମାନେ ଟ୍ରାଫିକ୍ ନିୟମ ନ ମାନିକି ଦେଖିବେ ସ୍ପିଡି ପୁରା ପଳେଇବେ।
ହଁ। ମୋ ପୁଅ ସବୁବେଳେ ଗାଡି଼ ନେଇକି ଯିବ, ପୁଅ ଦେଖି ଲୋକ ଏପଟ ସେପଟ ଦେଖିବୁ ଦେଖିକି ତୁ ଗାଡ଼ି ଚଲେଇବୁ। କହିବ ମାମା ମୁଁ କଣ ଏତେ ଇଏ ଯେ ମୁଁ ଲୋକଙ୍କ ଇଏରେ ଗାଡି଼ ଚଲେଇକି ଯିବି, ଧୀର ସ୍ତିରରେ ଯିବ ଆସ ସିବ ତାର ସେ।
ଆହୁରି ଯୋଉ ଦେଖିବେ ଟ୍ରେନ୍ ଟ୍ରେନ୍ ଫ୍ରେନ୍ ଆସୁଥିବ ଦେଖିବ ସ-ସଟର୍ ଟାଇପ୍ ରେ ପକେଇଥିବେ ତା ତଳେ ଦେଖିବେ ଲୋକ ସାଇକେଲ ଧରିକି ଗଳିକି ପଳଉଥିବେ। ମାନେ ଏତେ ଜଲଦିରେ ଯିବା ପାଇଁ।
ବାରଙ୍ଗ ପାଖରେ ପ୍ରାୟ ଦେଖିଚି, ବାରଙ୍ଗ ଯେତେବେଳେ ଯାଏ ସେ ବାରଙ୍ଗ ପାଖରେ ପ୍ରାୟ ସେଟି ଦି ଏପଟ ସେପଟେ ପଡ଼ିଥିବ ସିଏ କଣ କରିବେ ଗଳିକିରି, ଗୋ ଜଣେ ଜଣେ ବି ବାଇକି ନେଇକି ପଳେଇବେ ମାନେ ଗଳିକିରି ଉଁ,
ହଁ ପା ପଳାନ୍ତି ସେ ଯେତେ ସେ ଭାବୁନାହାନ୍ତି ଯେ ଏତେ ଜଲଦି ଆମେ କିଲିକିଲି କାମ ଟିକେ ସ୍ପିଡି ପାଇଁ କରିବେ ହେଲେ ତାଙ୍କ ଜୀବନ ଚାଲିଯିବ ବୋଲି।
ଟେ ସେକେଣ୍ଡ କି ଦଶ ମିନିଟି ଗୋ ପାଞ୍ଚ ମିନିଟ୍ ଜାଗାରେ ତୋମେ ଦଶ ମିନିଟ୍ ରହିଗଲେ ଅସ ସୁବିଧା ଟା କଣ ହଉଛି, ତୋମ ଜୀବନ ବଞ୍ଚିଯିବ ଆଉ କାହାର ବି ଜୀବନ ବଞ୍ଚିଯିବ।
ସେ ଟ୍ରେନ୍ ଆସୁଛି ଜାଣୁଛନ୍ତି, ଏତେ ଜଲଦିରେ ଅଛନ୍ତି ଲୋକ ଯେ ସେ ପୁରା ଟ୍ରେନ୍ ତଳେ ଦେଖିବେ ଯୋଉ ଆସୁଅ ସାଙ୍ଗେ ସାଙ୍ଗେ ଗଳିକି ପଳେଇଥିବେ।
ଗଳିକି ପଳେଇଥିବେ ବା।
ଯୋଉଥିପାଇଁ କି ନିଜେ ତ ମରିବେ, ସେ ଜୀବନର ମୂଲ୍ୟ ବି ବୁଝୁନାହାନ୍ତି।
କିଛି ବୁଝୁନାହାନ୍ତି।
ହଁ।
ଇଆଡ଼େ ତ ବିଷାକ୍ତ ଖାଦ୍ୟ ଖାଉଛନ୍ତି, ଇଆଡ଼େ ବିଷାକ୍ତ ମଦ ପିଉଛନ୍ତି। ଗାଡି଼ ବି ଏମତି ଚଲଉଛନ୍ତି, ହେଲା ଆଉ ଏମତି
ସେ ଲୋକଙ୍କୁ ପୁରା ସେ ସଚେତନକ ସଚେତନ କରିବା କଥା ନା, ଏଟା କେବଳ ନିଜେ ନିଜେ ହିଁ ସଚେତନ ହେଲେ ହିଁ ଯାଇକି ସବୁ ହେଇ ପାରିବ।
ହଁ।
ଯଦି ଆମେ ତାଙ୍କୁ ବୁଝେଇବା ଏଇଟା କ-ଯୋଉ କର କି ସେଟା କର। ହେଲେ କଣ ସେମାନେ ସୁଧୁରିବେ କି?
ଅଙ୍କଲ୍ ମଦ ପିଉଥିଲେ ପୁଅ ବୁଝେଇଲା।
ହଁ।
ବାପା ତମେ ଏମିତି ମଦ ସବୁବେଳେ ପିଅନି, ତୋମେ ଗାଡି଼ ଘୋଡା ନେଇକି ବାହାରକୁ ଯାଉଚ। ଆଜି ଆମେ ଘରେ ରହିଲୁ, କୋଉଠି ତୋମର କୋଉଠି କଣ ଅସୁବିଧା ହବ ଆମେ ଜାଣିପାରିବୁ କି। ତୋମେ ସେ ଜିନିଷ ଛାଡ଼, ଆଠ ବର୍ଷ ହେଲା ଝିଅ ଟୋଟାଲି ଛାଡି଼ଦେଲେ। ବୁଜା ବୁଜି ପୁଅ ଝିଅ ବୁଝାବୁଝି କଲା ପରେ ଆଠ ବର୍ଷ ହେଲା ଟୋଟାଲି ଛାଡି଼ଦେଲେ। ମ ମାମୁଁ ଘରେ ବିଶୃଙ୍ଖଳା ନାହିଁ ପୁରା ଶୃଙ୍ଖଳାରେ ଆମ ଘର ଚାଲିଲା। ସେଇ ଜିନିଷ ଟା ଏଠେ ଆଇଲେ ଘରେ ବିଶୃଙ୍ଖଳା ହଉଚି।
ପୁରା ଭାଙ୍ଗି ଯାଉଚି ଏବେ।
ଘର ବିଶୃଙ୍ଖଳା ହଉଚି ତା ଭିତରେ କଉଠି ଆକ୍ସିଡେଣ୍ଟ ହେଲା କଉଠେ କଣ ହେଲା ଏଇ ମଦ ଖାଇକିରି।
ହଁ।
ଆଉ କିନ୍ତୁ ଅବିକା ଆମ ଘର ପୁରା ଶୃଙ୍ଖଳାରେ ଚାଲିଲା। ଝିଅ ପୁଅ ବୁଝା ବୁଝି କରିକିରି
ଯିଏ ନିଜେ ନିଜେ ମନ ଭିତରେ ବୁଝିଯିବ ଯେ ସେଇଟା କରିବା ଦ୍ଵାରା ମୋ ଫ୍ୟା-ଘର ଅସୁବିଧା ହଉଚି ସିଏ ସେ କେବଳ ବଦଳି ପାରିବ।
ନାଇଁ ବ- ବଦଳି ଗଲେ ଝିଅ ପୁରା ଆଠ ବର୍ଷ ହେଲା ବୋଧେ ଛାଡି଼ଦେଲେ। ଛାଡି ଦେଇକିରି ପୁରା ମାନେ ଭଲ ମଣିଷ ହେଇକରି ଘରେ ବିଶୃଙ୍ଖଳା ନାହିଁ କିଛି ନାହିଁ ପୁରା ଆରାମ୍। ଖୁସିରେ ଆମେ ଚଳିପାରିଲୁ। ସେଇଟା ସବୁ ଲୋକ ବୁଝୁନାହାନ୍ତି।
ଆମେ କେବଳ ବୁଝେଇ ହିଁ ପାରିବା ଆଉ କଣ କରିପାରିବା ସେମାନେ ଯଦି ନ ବୁଝିବେ ସେଇଟା ତାଙ୍କ ଉପରେ ହିଁ ନିର୍ଭର କରେ।
ହଁ ପୁଅ ଝିଅ ବୁଝେଇଲାଠୁ ଗୋଟେ ଲୋକ ଯଦି ବୁଝିଗଲା ଆମ ପରିବାର ଟା ଖୁସିରେ ଚଳିଲା ନା।
ହମ୍।
ସେଇଆ ସମସ୍ତେ ନିଜ ନିଜ ମନ ଭିତରେ ଯଦି ଭାବିବେ ଯେ ଏଇଟା କରିବା ଦ୍ଵାରା ଆମର ଅସୁବିଧା ହଉଚି କି ଆମେ ନିଜ ଜୀବନ ଚାଲିଯିବ ସେମାନେ ଯଦି ବଦଳିଯିବେ
ବଢ଼ିଆ ଖୁସିରେ ଲୋକଙ୍କର ସଂସାର ଖୁସିରେ ଚଳିବ।
ଆଉ ଏତେ ରେଟ୍ ରେ ଆକ୍ସିଡେଣ୍ଟ୍ ହଅନ୍ତାନି ଏବେ ତ ବହୁତ ଆକ୍ସିଡେଣ୍ଟ୍ ହଉଚି।
ବହୁତ୍ ଜାଗାରେ ହଉଚି କଉ ଦିନ ଗୋଟେ ବଅନ୍ଦୀ ନାହିଁ।
ଦେଖିବେ ଗୋଟେ ଗୋଟେ ଗାଡ଼ି ଯାଉଥିବେ ଗୋଟେ ଗୋଟେ ଗାଡି କଣ କରିବେ ବାଡେଇ ଦେଇକି ପଳେଇବେ ଆଉ ରହିବେନି ତାଙ୍କୁ ଉଠେଇବା ପାଇଁ।
ଉଠ୍ -ମାନେ ଦେଖିଲେ ବି ସେ ଉଠେଇବେନି ପା। ଦେଖ୍ ଥିଲେ ମନେକର ତାକୁ ବାଡେଇଦେଲା ତ- ହଁ। ମୋ କହିଆ କଥା କେସ୍ କୁ ତମେ ଯଦି ଡରିବ ମଦ ଖାଇକିରି ଫୋନକୁ ଧରିକି ଏମିତି କାଇଁ କାମ କରିବ। ହୁଁ ତାଙ୍କର କଉ ଭଳିଆ ଯଦି ଯିଏ ସବୁ ଲୋକ
ହଁ। ହୁଁ।
ହାଲୋ।
ହାଲୋ।
ହଁ ଆଣ୍ଟି।
ଆଉ
ହଁ ତଥାବି ଆମ -ଆମ ସାହିରେ ପାଞ୍ଚ ଛଅ ଜଣ ଏମିତି ମାନେ ବୁଝେଇଲାଠୁ ସେ ପୁରା ବୁଝିକି ଛାଡିଦେଲେ ଜିନିଷ ସେ ଜିନିଷ ଆଉ ଛୁଉଁନାହାନ୍ତି।
ଏଠି ଅଙ୍କଲ୍ ଆମ ଘର ପାଖେରେ ଆଉ ଜଣେ ସେଠୁ ସେ କୋଟ ରେ ଜଣେ ମାନେ ଭଉତ ମାନେ ମଦ ଖାଇକି ଭଉତ ଉତ୍ପାତ ହଉଥିଲେ ତାଙ୍କ ମାନଙ୍କୁ ବୁଝେଇଲାଠୁ ସେ ଟୋଟାଲି ଏଇକା ଛାଡିଦେଲେ।
ବସିଚି ଖାଉଥିବେ ଅବଶ କିନ୍ତୁ ଯେମିତି ମାନେ ପାଟି ତୁଣ୍ଡ କଳିକଜିଆ ଭଲ ମନ୍ଦ ହଉଥିଲେ କିନ୍ତୁ ତାଙ୍କ ଘର ମାନେ ଆଉ କିଛି ନାହିଁ।
ଯିଏ ବଦଳିଯିବେ ଯେ ମନେ ମନେ ଭାବିବେ ମନଇଛା ସେମାନେ ହିଁ କେବଳ ବଦଳି ପାରିବେ।